ହ୍ୟାଲୋ।
ହଁ ହ୍ୟାଲୋ।
ହଁ ଦିଦି।
ହଁ ମୋ କଥା ଶୁଭୁଚି ନା ପୁରା ଠିକ୍ ଠାକ୍?
ହଁ ହଁ ଶୁଭୁଛି।
ହଁ ଆଉ କଣ କରୁଛ?
ଅ କିଛି ନୁହଁ ବାସ୍ ବୁଲୁଥିଲି ବାହାରେ ଟିକେ।
ବୁଲୁଛ ଆଉ ତୁମକୁ କେହି ସାଙ୍ଗସାଥି କଲ୍ କରିନାହାଁନ୍ତି?
ଅ ନା କିଛିର ମାନେ ଦୁଇ ଜଣ ହିଁ କଲ କରିଥିଲେ।
ଆଛା ନାଇଁ ଆମର ଆମର ଗୋଟେ ଯୋଜନା ହଉଛି ତ ଆମେ ବଣଭୋଜି କରିବାକୁ ଯିବୁ ବୋଲି। ତ ମୁଁ କହିଥିଲି ସମସ୍ତଙ୍କୁ ଟିକେ ଯାହାର ଯାହାର ମାନେ ଅଛନ୍ତି ଟିକେ କଣ୍ଟାକ୍ଟରେ ଯୋଉମାନେ ଯୋଗାଯୋଗ ରେ ଅ ଅଛନ୍ତି ତ ସେମାନେ ଟି ଟିକ ମାନେ ସମସ୍ତଙ୍କୁ ଟିକେ କଲ୍ କରିଦେଇକି କହିଦେବେ ବୋଲିକି ତ ମୁଁ ଭାବିଲି ତମକୁ କିଏ କହିଛନ୍ତି ନ କହିଛନ୍ତି ତ ଯେହେତୁ ମୋର ଥିଲ ନା ତମେ ମୋ ଫୋନ ନମ୍ବର ଥିଲା ତ ମୁଁ ସେଥିଲାଗି ଟିକେ କଲ କରିଦେଲି ତମେ କଣ କହୁଛ କେବେକୁ ଫାଙ୍କା ଅଛ ଯିବା ବୋଲିକି ଆମେ ଯୋଜନା କରିବା?
ମୁଁ ପାଖାପାଖି ତ ଏବେ ଫାଙ୍ଗା ଅଛି ବାକି ଆପଣ ଯେବେ ଯୋଜନା କରିବେ। ମୁଁ ସେଦିନ ସମୟ ବାହାର କରିଦେବି।
ଆଚ୍ଛା ହଉ। ହ ନାଇଁ ମାନେ ମୁଁ କହୁଥିଲି କି ସେମିତି ମାନେ ବାଧ୍ୟ ନୁହେଁ ତମେ କହିିବି ପାରିବ। କି ନାଇଁ ଏଇ ଦିନ କଲେ ଭଲ ହବ କି କଣ। କାରଣ ଆମର ମାନେ ହଉଛି କଣ ଆମିଷ ହଉଛି। ନିରାମିଷ ବି ହଉଛି ଖାଦ୍ୟରେ ତ ତମେ କଉଦିନ ଆମିଷ ଖାଅ କି ନ ଖାଅ ତ ସେଇଟା କଣ ଜାଣିଲି କଣ ଆମେ ସେଇ ହିସାବରେ ଆମେ ଯୋଜନା କରିବା କି କଣ କେମିତି ହେଲେ ଭଲ ହବ।
ଓ ତ ସେମିତି ହେଲେ ଏବେ ତ ରଥଯାତ୍ରା ଆସିବାକୁ ଯାଉଛି। ଅ ରଥଯାତ୍ରା। ପୂର୍ବରୁ ଯଦି ରବିବାର କଣ ରହିବ ତ ଭଲ ରହିବ ନଚେତ ରଥଯାତ୍ରା ପରେ ହିଁ
ହଁ ନାଇଁ ଆମେ ଯୋଜନା ରଖିଛୁ ରଥଯାତ୍ରା ପରେ କାରଣ ଆମର ବହୁତ ସାଙ୍ଗ ସମସ୍ତେ ବାହା ହେଇ ସାରିଲେଣି ନା ତ ଗୋଟେ ଘରର ବୋହୂ ହେଇଗଲା ପରେ ତ ସେମାନେ ଆଉ ରଥଯାତ୍ରା ବାର ଅବାର ଏଗୁଡ଼ାକରେ ସବୁ ତ ଆଇଁଷ ଖାଉନାହାନ୍ତି ନା। ତ ତାଙ୍କୁ ବି ଟିକେ ଧ୍ୟାନ ରଖିକି ବି କରିବାକୁ ପଡ଼ୁଛି ଆଉ ଯଦି ସମସ୍ତେ ଆସିବେ ଖାଲି ନିରାମିଷ ଖାଇବେ ଆମିଷ ଟିକେ ନହବ ତାହେଲେ ଆଉ କଣ ଭଲ ଲାଗିବ କି?
ହଁ ହଁ ଠିକ କଥା ଏଇଟା। ହେଲି ସେମାନଙ୍କୁ ବି କଥା ହେଇଲେ କି ଆପଣ ପଚା ସାରିଲେ?
ହଁ ମୁଁ କିଛି ଜଣଙ୍କୁ ଦଶ ବାର ଜଣଙ୍କୁ କଲ୍ କରିଛି। ଆମର ପ୍ରାୟତଃ ଆମ ମାନେ ହିସାବରେ ଚାଳିଶ ଜଣ କି ପଇଁଚାଳିଶ ଜଣ ପାଖାପାଖି ହଉଛନ୍ତି। ତ ମୁଁ ଦଶ ବାର ଜଣଙ୍କୁ କଲ୍ କରିଛି ଆଉ ଆଉ ଜି ଯିଏ ସବୁ ରହିଲେ ଯିଏ ବୁଝାବୁଝି ଟିକଏ କରୁଛନ୍ତି ମାନେ ପୁଅ ପିଲା ବି ଅଛନ୍ତି ନା। ତ ସେମାନେ କଲ୍ କରୁଛନ୍ତି ତ ପାଖାପାଖି ଆମର ପଇଁତିରିଶ ଜଣଙ୍କ ପାଖାପାଖି ଆମେ ଯୋଗାଯୋଗ କରିସାରିଲୁଣି। ହ ଆଉ ଆଉ ବାକି ପନ୍ଦର ଜଣ ଅଛନ୍ତି ତାଙ୍କର ଟିକେ ଯୋଗାଯୋଗ ନମ୍ବର ମିଳୁନି। ସେମାନେ ବୋଧେ ଓଡ଼ିଶା ବାହାରକୁ ଯାଇଛନ୍ତି ଭାରି। ତ ସେଥିଲାଗି ବୋଧେ ତାଙ୍କ ନମ୍ବର ମିଳୁନି ତଥାପି ଆମେ ଚେଷ୍ଟା କରୁ। ଯେ ତାଙ୍କ ନମ୍ବର ଆଣିକି ତାଙ୍କୁ ଯୋଗାଯୋଗ କରି ଡାକିବା ପାଇଁକି। କାହିଁକିନା ଲଡ଼ିଲେ ପଛରେ ସେମାନେ କହିବେ କି ତମେ ସମସ୍ତଙ୍କୁ ନେଇକି ବଣ ଭୋଜିଟେ କଲ। କିନ୍ତୁ ମତେ ଆମକୁ ଡାକିଲନି।
ହଁ ହଁ। ହେଲେ ଠିକ ଅଛି। ଆପଣ ଯେବେ ଫିକ୍ସ କରିବେ। ମୁଁ ସେଦିନ ଆସିବାକୁ ରେଡି ଅଛି।
ହଁ ନାଇଁ ଖାଲି ଆସିଲେ ହେବନି ମ। କିଛି କିଛି ଦାୟିତ୍ୱ ନେବାକୁ ପଡିବ। ଆଉ କଣ ଆମେ ତ ଦିଇ ତିନି ଜଣ ମୋଟରୁ ଦାୟିତ୍ୱ ନେଉଛୁ ନା। ତ ଦି ତିନି ଜଣ ଆମେ ଆଉଁ ଦାୟିତ୍ୱ ନେଇକି ସବୁ କିଛି ତ ତୁଲେଇ ପାରିବୁନି ନା। ତ ସମସ୍ତଙ୍କୁ କିଛି କିଛି ଦାୟିତ୍ୱ ବାଣ୍ଟିବାକୁ ହିଁ ପଡିବ।
ହଁ। ଟିକେ ରୁହନ୍ତୁ ଦିଦି। ହଁ ଦିଦି କୁହନ୍ତୁ।
ହଁ ନାଇଁ ମୁଁ ସେଇ କଥା କହୁଥିଲି। କି କିଛି କିଛି ଯଦି ସମସ୍ତେ ଦାୟିତ୍ଵ ନେବେ। ତାହେଲେ ଜିନିଷ ଟା ଟିକେ ସୁରୁଖୁରୁରେ ହେଇଯିବ। ବେଶୀ କିଛି କିଛି ଅସୁବିଧା ହବନି।
ଓ ହଉ। ତାହେଲେ ମୋ ପାଖରେ ଯୋଉ ଦାୟିତ୍ଵ ଆପଣ ଦେବେ। ମୁଁ ସେଇଟା କ୍ଳିଅର କରିବାକୁ ଟ୍ରାଏ କରିବି। ମାନେ ଭଲସେ।
ହଁ ଆଚ୍ଛା ତମେ ମତେ କୁହ ତ କଣ ସବୁ ଭଲ ଭଲ ଜାଗା ଅଛି। ଯଉଠିକି ଟିକେ ଆମର ବୁଲିବାକୁ ଗଲେ ଆମେ ସେଠି ଭୋଜି କରିପାରୁଥିବା। ମାନେ ଭୋଜି ମାନେ କଣ ରୋଷେଇ କରିପାରୁଥିବା। ଟିକିଏ ଭଲ ଜାଗା ଥିବ। ସମୁଦ୍ର କୂଳ ଥିବ। ଆ ମାନେ ଟିକେ ଆମେ ମଜାମସ୍ତି କରିବା।
ତ ଏଇ ପାଖରେ ତ ମାନେ ଧବଳେଶ୍ଵର ଜାଣିଥିବେ।
ହଁ।
ହଁ ଏଇଟା ପାଖରୁ ହଉଛି। ନାଇଁ ଯଦି ବୋଇଲେ ଭଟେଶ୍ଵର। ଚିଲିକା ପାଖ ରହୁଛି ବୋଧେ ଭଟେଶ୍ଵର ଟା।
ହଁ ହଁ।
ହଁ ସେପଟେ ବି ଯାଇପାରିବା। ପାଖାପାଖି ଦେଖିବାକୁ ଗଲେ। ନାହିଁ ଯଦି ଅ ଏଇ ପାଖରେ ତପ୍ତ ପାଣି। ଆଉ ବାରିଆ ପ ଥର ଯାଇପାରିବା। ବାକି ବିଚ ରହିବନି ସେଇଠି। ଅ ଆଉ ସେପଟେ ଦେଖିବାକୁ ଗଲେ ଗଜପତି ଏରିଆ। ନାଇଁ ଯଦି ବୋଲେ ଅଧିକ ଆଗକୁ ଯିବା ବୋଲି ବି ମିଳିବ ଗଞ୍ଜାମ ରେ।
ନା ମୁଁ ଭାବୁଥିଲି ଏବେ ଆମର ହରିଶଙ୍କର ପରିସ୍ଥିତି କେମିତି କଣ ଥିବ। ମୁଁ ଏତେ ଆଉ ଡାଟା ନେଇନି। ଭାବିଲି ତମେ ଜାଣି ରହୁଲି।
ଅ ନାଇଁ ମୁଁ ବି ଏତେ ଧ୍ୟାନ ଦେଇନି ସଉପରେ।
ଆଚ୍ଛା ଆ ଆଉ ଆମର ଏଠି କୁହତ ଆମର ଯଉଟା ପୁରୀ ପାଖରେ ଯଉଟା ଅଛି। ମାନେ କୋଣାର୍କ ପାଖରେ ରାମଚଣ୍ଡୀ।
ହଁ ରାମଚ। ହଁ ସେଇଠି ବି ବହୁତ ଭଲ ଜାଗା ଅଛି। ଆଉ ତା ସହିତ ସେଇ ଏଠାରେ ସୁବିଧା ବି ବହୁତ ଭଲ ଅଛି। ପାଣି ସୁବିଧା ବି ତା ସହିତ ସମୁଦ୍ର କୂଳ ବି ପାଖ। ଆଉ ରାମଚଣ୍ଡୀ ମନ୍ଦିରର ପ ପଛପଟେ ଯୋଉ ବଟିଂ ବଗେରା ବି ଅଛି। ତ ସେଇଠି ବି ବହୁତ ବଢିଆ ମଜା କରିହବ।
ଆଚ୍ଛା ତମେ ଯାଇଥିଲ କେବେ ସେଠିକି।
ହଁ ଯାଇଛି।
ହଁ ସେଇଥିପାଇଁ ଏତେ କଥା ଜାଣିଛ ଆଉ।
ହେ ହେ ହେ ହେ ହଁ।
ହଁ ନାଇଁ ମୁଁ ଖାଲି ଶୁଣିଛି ମୁଁ କେବେ ଯାଇନି। ଆଁ ସେଠି ଗୋଟେ ଭଲ ଜାଗା ଅଛି ଆଉ ଗୋଟେ ଆମର କାକଟପୁର ପାଖାପାଖି ଅ ତରଙ୍ଗ ବୋଲି ଗୋଟେ ଜାଗା ଅଛି। ସେଠି ବି ଭୋଜି ଭାତ କରିବା ପାଇଁ ଭଲ ସୁବିଧା ଅଛି ସେଇଠି ସମୁଦ୍ର କୂଳଟା। ବହୁତ ଭଲ ସୁବିଧା ଅଛି।
ଲେ ଏମିତି ଚାରି ପାଞ୍ଚ ଟା ଆମେ ଜାଗା ବାଛି କି ସମସ୍ତଙ୍କ ସହିତ କଥା ଇ ବାଛି ମାନେ ସିଲେକ୍ଟ କଲେ ଠିକ ରହିବ।
ହଁ କାହିଁକି ନା ଦେଖ ମୁଁ କହିଦଉଥିବି ଏଇଠିକି ଆମେ ଯିବା କିନ୍ତୁ ତମର ଇଚ୍ଛା ନଥିବ ସେ ଜାଗା ତମେ ଆଗରୁ ଯାଇଥିବ। ତମକୁ ଭଲ ଲାଗୁନଥିବ ତ ଆମ୍
ହଁ।
ମନେକର ଚାରି ପାଞ୍ଚଟା ଜାଗା ବାଛିଦେଲେ ତା ଭିତରୁ ଯୋଉଟା ମନେକର ବେଶ ସି ଭୋଟିଂରେ ଆସିଲା କି ନାଇଁ ଏଇ ଜାଗାକୁ ଯିବା ବୋଲି ତ ଆମେ ସେହି ଜାଗାକୁ କୁ ଫାଇନାଲ୍ କରିବା।
ଠିକ ଅଛି ହେଲେ ଅ ସେ ପାଠ ଗଲେ ତ ଆମକୁ ମାନେ ଗ୍ୟାସ୍ ବି ନେବାକୁ ପଡିବ।
ହଁ ଗ୍ୟାସ୍ ଘରିକା ବ୍ୟବସ୍ଥା ମୁଁ କରିଛି। ଆମେ ତ ଆଉ ବଡ ଗାଡିରେ ଯିବା ନା ବସ୍ ରେ କରିବା ଗୋଟେ ଆଉ ଏତେ ଜଣ ପିଲାମାନେ କେମିତି ଯିବା ତ ବସ୍ କଲେ ତ ବସରେ ସବୁଯାକ ଆମେ ଗ୍ୟାସ୍ ରୋଷେଇ ପାଇଁ ଯାହା ଯାହା ଦରକାର ମାନେ କଡ଼େଇ ହେଲା ଡେକ୍ଚି ଆମର ଯୋ ଡିସ୍ ହେଲା ଆଉ ସକାଳ ଜଳଖିଆ ପାଇଁ ବି ମୁଁ ମାନେ ରଖିଛି ଜଣଙ୍କୁ କହିଛି ମୁଁ କହିଲି କି ସକାଳେ ଆମର ମାନେ ଇଟିଲ ତରକାରୀ ହେଲା କି ଦହିବରା ଆଳୁଦମ୍ ହେଲା। ଯାହାବି ଗୋଟେ ସେମାନେ ଏକାଥରେ ବନେଇକି ଦେଇଦେବେ ତ ଆମେ ଗୋଟେ ଜାଗାରେ ମନେକର ଗଲାବେଳେ ବା ଅଧ ବାଟରେ କୋଉଠି ଗୋଟେ ଠିଆ ହୋଇକି ତାକୁ ମାନେ ଜଳିଖିଆ କରିଦେବା ତାପରେ ଯିବା ଆଉ।
ଠିକ ଅଛି ବହୁତ ଭଲ। ହେଲେ ସନ୍ଧ୍ୟାରେ ବି ମାନେ ବାହାରେ କୋଉଠି ଖାଇଦବା ସାଏଦ। ସନ୍ଧ୍ୟା ଜଳଖିଆ ଟା।
ହଁ ସନ୍ଧ୍ୟା ଜଳକା ଟା ବାହାରାରେ କଉଠି ଖାଇଦବା ଆଉ।
ଠିକ ଅଛି। ହେଲେ ଦିଦି ସତରେ କଣ କୁଆଡେ ଏମିତି ପ୍ଲାନିଂ ଅଛି?
ହଁ ସତରେ ଅଛି ପରା।
ହ ସେଇଟା ହିଁ ମାନେ ସେ ବିଷୟରେ ଟିକେ ଅଧିକ ଭଲସେ ହିଁ କ ତା ସୁ ବୁଝୁଛି ତ।
ହଁ ସତରେ ଅଛି ଆଉ ନହେଲେ କହ ମୁଁ ମିଛରେ ଫୋନ କରୁଛି ତମକୁ।
ହଁ ହଉ ଠିକ ଅଛି।
ନା ଆମର ଆଉ ଆଚ୍ଛା ମୋତେ କୁହ ଆମର ସବୁ ଯୋଉ ଆମର ଖରାବେଳ ଖାଇବାରେ କଣ କଣ ସବୁ ରଖିଲେ ଭଲ ହେବ ମାନେ ସାଧାରେ ଆଉ ଆମିଷରେ?
ଓ ସାଧାରେ ତ ସମସ୍ତଙ୍କୁ ଚିପ୍ସ ଟିକେ ଅଧିକ ଭଲ ଲାଗେ।
କଣ୍ଟା।
ଚିପ୍ସ।
ଆଚ୍ଛା ଆଚ୍ଛା ହଁ।
ହଁ ତ ଏବେ ସିଜନ ର କହିବାକୁ ଗଲେ ତ ପଣସ ଥିଲା ବାକି ସେଟା ପା ଚି ଗଲାଣି ଛାଡ଼ନ୍ତୁ। ନହେଲେ ବାଇକି କଞ୍ଚାପଣସ ଚିପ୍ସ୍ ବଢ଼ିଆ ଲାଗିଥାନ୍ତା ଆଉ ଫୁଲକୋବି ଆଳୁତଳା କମ୍ ମାନେ ପୁରା କମନ୍ ଓ ରୋଷେଇ ଭଲ ଲାଗିବ ଯଦି ପଣସ ଅପସନରେ ନଥିବ। ଆଉ ପନିର ତ ସମସ୍ତଙ୍କୁ ବି ଇଚ୍ଛା ନଥାଏ କି ସମସ୍ତକୁ ଇଚ୍ଛା ନ ଥାଇ ବି ନାହିଁ। ଯୋଉଟା ଟିକେ ଅଧିକ ସମସ୍ତଙ୍କର ଭୋଟିଂ ରଖିଦେବେ ପନିର କି ଛତୁ।
ପ୍ରାୟେତ ହୁଁ। ମୁଁ କହିଲି ପ୍ରାୟେତ ସମସ୍ତେ ଟିକେ ଛତୁ ଖାଇବାକୁ ଭଲ ପାଉଚନ୍ତି ପନିର ଅପେକ୍ଷା।
ଆଉ ଆଉ ଖଟା ତ ରଖିବେ ଯଦି ସପୁରୀ ଖ ଖଟା ହେଇଥିବ ଆହୁରି ଭଲ ରହିବ।
ନା ଏବେ ଟିକେ ସପୁରି କୋଉଠି ମିଳିବ ମୁଁ ତ ଜାଣିନି। ତଥାପି ପ୍ରାୟେତ ଏବେ ଯଦି ଆମ୍ବ ବି ମିଳୁ ଛି କଞ୍ଚା ଆମ୍ବ ବୋହୁତ କିଛିଟା ଜାଗାରେ ମିଳୁଚି ତ ଦେଖି ଯଦ ଆମ୍ବ ଥିବ ନହେଲେ ନାହିଁ ଟମାଟ ଖଟା ଆଉ।
ହଁ। ନାଇଁ ସପୁରୀ ଏବେ ବୋହୁତ ଶସ୍ତାରେ ମାନେ ବିକୁଛନ୍ତି। ମାର୍କେଟ୍ ଟିକେ ଅଃ ହଁ ମାର୍କେଟ୍ ଟିକେ ବୁଲିକି ପଳେଇ ଆସନ୍ତୁ ଏପଟୁ ମୁଁ କହିପାରିନି। ବାକି ମିଳୁଚି ବୋହୁତ ଜାଗାରେ। ଏବଂ ଅଧିକାଂଶ ସେଇଡା ଅ ମାନେ ଚାଷ କରିଦେଇଚନ୍ତି ନା। ତ ପୁରା ଶସ୍ତା ହେଲାଣି ଆଉ ତାର ସିଜନ ବି ଏବେ ଯିବାକୁ ଲାଗିଲାଣି।
ହୁଁ ହୁଁ।
ହଁ ସେମିତି ଆଉ ଆମିଷରେ ତ ଆମିଷରେ ତ ସମସ୍ତଙ୍କୁ ଚିକେନ ମାନେ ପସନ୍ଦ ଥାଏ ଭୋଜି ହୋଉ ଚି ମନସ୍ ହଁ ହଁ ସେଇଟା କରିପାରିବେ ଆଉ ଚିଙ୍ଗୁଡି ତ ହେଇପାରିବନି। ଅଧିକ ହେଁ ହେଁ।
ନାଇଁ ସେମତି କିଛି ନାହିଁ ଚିଙ୍ଗୁଡ଼ି ଯଦି ଆମେ ସେଇ ହିସାବରେ ପଇସାଟି ଆଦାୟ କଲେ ଯଦି ସମସ୍ତଙ୍କର ଇଚ୍ଛା ଥିବ ଚିଙ୍ଗୁଡ଼ି କରିବାପାଇଁ ତ ଚିକେନ ଆଉ ଚିଙ୍ଗୁଡ଼ି କରିଦେବା କାରଣ ବୋହୁ ତ ସ୍ତ୍ରୀଲୋକ ଅଛନ୍ତି ମାନେ ଯୋଉ ଝିଅପିଲା ଅଛନ୍ତି ବାହା ହେଇସାଇଲା ପରେ ସେମାନେ ଆଉ ଚିକେନ ଖାଉନାହାନ୍ତି।
ହଁ ହଁ।
ତ ତାଙ୍କ ପାଇଁ ତ ଆମିଷରେ ଅଲଗା କିଛି ତ ଗୋଟେ କରିବାକୁ ପଡ଼ିବ ନା।
ହଁ ହେଲି ଚିଙ୍ଗୁଡି ଭଲ ରହିବ।
ହଁ ଚିଙ୍ଗୁଡ଼ିଟା ତ ଭଲ ଟେଷ୍ଟ ମୋତେ ବି ପସନ୍ଦ ମତେ ତୁମେ କହିଲ ମତେ ମାନେ ଲୋଭ ଲାଗିଲାଣି ତାକୁ ଖାଇବାକୁ ଆଜି ବାର ବି ଅଛିନା।
ତାହେଲେ ଆଜି ସନ୍ଧ୍ୟା ସମୟରେ ଆଣି ଖାଇଦିଅନ୍ତୁ ଦିଦି। ନହେଲେ ଆଶା ରହିଯିବ।
ହେଁ ହେଁ ହେଁ ହେଁ। ନା ଆଜି ଘରେ ମାଛ ତରକାରୀ ହେଇଚି କିନ୍ତୁ ଚିଙ୍ଗୁଡ଼ି ହେଇନି ଆଉ ଦେଖିବା ରବିବାରେ ଆଡ଼କୁ ଚିଙ୍ଗୁଡ଼ି ଆଣି କରିଦବା ଆଉ।
ଆଣି ହି ହି ହ ହୋଉ ଦିଦି ଠିକ ଅଛି ମୁଁ ରଖୁଚି।
ହଁ ହଁ ହୋଉ ଠିକଅଛି ମୁଁ କଣ ହେଲା ଆଗକୁ ମୁଁ କହିବି ଆଉ।
ହଁ।